ହ୍ୟାଲୋ ଆଜ୍ଞା ନମସ୍କାର କଣ କରୁଛନ୍ତି।
ମୁଁ ଟିକେ ଝୁଅକୁୁ ଶୁଆଉଛି ଆଉ ଆପଣ ଖାଇସା
ଓହୋ ଆଜ୍ଞା ଆପଣ ଖାଇସାରିଲେଣି।
ନାଇଁ ଆମେ ଖାଇନୁ ଏବେ ଭାଇହେରିକା ମାନେ ସମ ସେସବୁ ଖାଇସାରିଲେ ଆଉ ଆମେ ଏବେ ମୁଁ ଏଇଯୋଉ ଝୁଅକୁ ଶୁଆଉଚି ଝିଅକୁ
ଆଜ୍ଞା।
ଖାଇସିଲା ପରେ ଆମେ ଖାଇବ ଆଉ ଆାଜ୍ଞା।
ଟି ହେଇଚି। ଆଜି କଣ ରୋଷେଇ ହେଇଚି?
ଆଜି ପୋଟଳ ଆଳୁ ଭଜା ହେଇଛି ଆଉ ରୁଟି ହେଇ
ଆଜ୍ଞା ଅ ହଁ ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ ହଁ ଖାଇକି ଉପରୁକୁ ଅସିଚୁ ଏଇ ଶୋଇବାକୁ ଆଉ।
ଆଜ୍ଞା ଏଇ ଚହା ବି କୁଟୁ ହେରିକା ଖାଇଥିଲୁ ଆଉ ଆଜ୍ଞା ଚାହା ବିସ୍କୁଟ୍ ହରିକା ମୁଁ ଖାଇଥିଲି ସନ୍ଧ୍ୟାବେଳେ। ଆଉ ଏବେ ଏବେ ଖାଇ ଦେଇେଇଥାନ୍ତୁ ମୁଁ କହିଲି ନା ମୁଁ ଟିକେ ଶୁଆଇ ଦିଏ ତାପରେ ଆମେ ଖାଇ ବି ନ ଶୋଇଲେ ଛୋଟ ଛୁଆ ନା ମୁଁ ମୁଁ ହଇରାଣ କହୁଛନ୍ତି ଖାଲି ଏପଟେ ସେପଟେ ହେବେ ଶୋଉନାହାନ୍ତି ଆଉ ଡା ଖୁଆଇଦେଲେୁ ତାପରେ ଆମେ ଖାଇବୁ ଆଉ।
ଆଜ୍ଞା। ଆଜ୍ଞା।
ଦେହ କେମତି ଆପଣଙ୍କ ଦେହ କେମତି ଅତି ଆଜ୍ଞା।
ଭଲ ଅଛି ଆପ ଆପଣଙ୍କ ଦେହ।
ଭଲ ଅଛି।
ଆ ହାଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ହଁ ମାନେ ହଁ ମୋ ଦେହ ଭଲ ଅଛି। ଅଛନ୍ତି ମୋ ଶାଶୁ ଶ୍ୱଶୁର ନନନ୍ଦ। ମୁଁ ଆଉ ଆମ ସ୍ଵାମୀ ମୋ ଦୀ। ଟା ଝିଅ ପୁଅ ଆଉ ଆମ ଭଣଜା ଜଣେ ରହୁଛନ୍ତି ଆଉ ଆମ ଜେଜୀମା ଅଛନ୍ତି ଏମିତି। ସବୁ ଅଛୁ ଆଉ। ଫାମିଲିରେ ଆମେ ସାତ ଜଣ ଅଛୁ ଆଉ ଆଉ ଆପ ଆପଣଙ୍କ ପରିବାରରେ। ସବୁ କିଏ କିଏ ଅଛନ୍ତି।
ଆମ ଶାଶୁ ଶାଶୁ ନାହାନ୍ତି ଶ୍ୱଶୁର ମୁଁ ଆଉ ମୋ ସ୍ଵାମି। ଆଉ କିଏ ନାହାନ୍ତି। ଆଜ୍ଞା ଆଉ ଆଉ କଣ କୁହନ୍ତୁ।
କେତେ ଭାଇ ଭଉଣୀ ଆପଣଙ୍କ ଘର କୋଉଠି।
ମୁଁ ଆମ ଘର କଟକ ଗୋପାଳପୁର।
ଆଜ୍ଞା ଆଛା ଆଉ ଆପଣଙ୍କୁ କଣ ସବୁ କରିବାକୁ ଭଲ ଲାଗେ।
ମତେ ଏଇ ସବୁ ଘର କାମ ରୋଷେଇ ବାସ ଆଜ୍ଞା।
ହଁ ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ମୁଁ ଏଇ ରୋ ଘର କାମ ସବୁ ରୋଷେଇ ବାସ ସବୁ ଏଗୁରା ସବୁ କରିବାକୁ ଭଲ ଲାଗେ ଆଉ।
ହଁ ଆଉ ସିଲେଇ ଘରିଆ ଆପଣ ଶିଖିଛନ୍ତି।
ନା ନା। କେନି।
ମୁଁ ବି ସେମ ମୁଁ ସିଲେଇ ଶିଖିନି ନା ନା ଶିଖିନି ମୁଁ ଖାଲି ମାନେ ଯୋଉ କହନ୍ତିନି ଚିରା। ଫଟା ଯୋଗୁୁରା ଖାଲି ଡବଲ ସିଲେଇ ମାରିବା ମାରିବା ଜାଣିଛି ଆଉ କିଛି ଜାଣିନି ସିଲେଇ ଘ
ଆଜ୍ଞା ଆଜ୍ଞା।
ଆଉ କଣ ସବୁ କୁହନ୍ତୁ ଆପଣଙ୍କୁ କଣ ମାନେ କଣ କରିବାକୁ ଭ ଯାଉଛନ୍ତି ଇଏ କରୁଛନ୍ତି ଏମତି ସବୁ କୁହନ୍ତୁ ଆଉ‌
ଆଜ୍ଞା ଆଉ ଘରେ ସମସ୍ତେ ଖାଇ ସାଇଲେଣି ନା ନାଇଁ।
ନାଇଁ ନାଇଁ ଘରେ ସମସ୍ତେ ଖାଇ ସାଇଲେଣୀ ମାନେ ବ ବାପା। ତ ରେ ଖାଇସାରିଲଣି ଆଉ ଆମ ହଜବେଣ୍ଡ ଯିଏ ଖାଇସାରିଲେଣି ଛୁଆ ମାନ ସମସ୍ତେ ଖାଇସା ଇଲେଣି ଖାଲି ଆମେ ଖାଇନୁ ଆମ ବୋଉଙ୍କର ବୋଉଙ୍କର ମୋର ଆମ ନଣନ୍ଦ ଏଇ ତିନି ଜଣ ଅ ଅଛୁ ଆମେ ଖାଇବୁ ସାଙ୍ଗ ହେଇକି ଆଉ।
ଆଜ୍ଞା ଆଜ୍ଞା ଆଉ ପୁଅ କୋ ପୁଅ କଣ କରୁଛନ୍ତି ଆପଣଙ୍କର।
ପୁଅ ଏଇ ଖାଇସାରିଲାଣି ଟ୍ୟୁସନ ପାଠ କରୁଥିଲା। ଆଉ ଖାଇସାରିଲାଣି ଆଉ ଖାଇକି ଏବେ।
ଆଜ୍ଞା।
ବସିକି ଟିଭି ଦେଖୁଛନ୍ତି ତାଙ୍କ ପାଖେ ରେ ସେ ସେଇଠି ବସିକି ଟିଭି ଦେଖୁଛନ୍ତି ତାପରେ ସେ ଶୋଇ ପଡିବେ ଆଉ ନିଦ ଆସିଯିବ ସାଙ୍ଗେ ସାଙ୍ଗେ। ସେଇବେ ଛୁଆ ଛୋଟ ଛୁଆ ନା ସକାଳୁ ସ ସ୍କୁଲ ଗଲାବେଳକୁ ଆସିଲା ପରେ ଆଉ ଦିନ ଯଦି ନ ଶୋଇିଲଲେ। ଏଇ ସନ୍ଧ୍ୟା ଆଠଟା ହଉ ହଉ ବି ତାକୁ ନିଜ ମାଡ଼ୁଛି ସେ ଶୋଇ ପଡୁଛି।
ଆଜ୍ଞା ଆଜ୍ଞା।
ଆଉ କଣ କହୁଛନ୍ତି କୁହନ୍ତୁ।
ଆଉ ଆପଣ ସିଆଡେ ବର୍ଷା ହଉଛି। ହାଲୋ।
ହଁ ଯୋରେ ଏଇ ସନ୍ଧ୍ୟାବେଳେ ଟିକେ ଛାଡିଜାଇଥିଲା‌।
ହଁ ବା।
ହଁ ସୁବୁଛି ହଁ କିନ୍ତୁ ଏବେ ଟିକେ ଅଧିକ। ହେଉଛି ଜୋର ହେଉଛି ବର୍ଷା ଅବିକା।
ହଁ ବା ଚାରିଆଡେ ବର୍ଷା ବର୍ଷା ଟୋଟାଲି ଛାଡୁନି। ବର୍ଷା ଦିନ ଯାକ ପୁରା ଲାଗିିକି ହି ରହିଛି ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ କଣ ସବୁ? ସବୁ କହିବା ନାଇଁ ମ ଏମିତି ଆଜିକା ଏ ଡଟରେ ସବୁ ଚାଲିଛି ତ ସେମିତି ମାନେ ଦିନ ରାତି ତ ପ୍ରତ୍ୟେକ ମଣିଷ ବ୍ୟସ୍ତରେ ରହୁଛି। ସବୁବେଳେ ପରିଶ୍ରମ ତ ନ କଲେ କିଛି ହେଇ ପାରୁନି ଆଉ ନା ଏ ଯୋଉ ପରିଶ୍ରମ ବିଷ
ଆଜ୍ଞା ଆଜ୍ଞା ଆଜ୍ଞା।
ପରିଶ୍ରମ ସଇଲେ ମୋ କଥା କହୁଛି ପରିଶ୍ରମ କୁହନ୍ତି ପରିଶ୍ରମ କଲେ କିଛି ମିଳିବନି। ଆଉ ସେମିତି ଗୋଟେ ଛୋଟ ଚଢ଼େଇଟେ ଥିଲା ଆଉ ବତକ ତାଙ୍କ ଭିତରେ ଥରେ ହୁଁ କଷ୍ଟ ନଗଲେ ତ କିଛି ବି ହେଇପାରିବନି ସବୁ କାମରେ କଷ୍ଟ ଅଛି। କହନ୍ତି କି ପୁଅ ପିଲାଙ୍କୁ କଷ୍ଟ ଲାଗୁନି ଝିଅ ପିଲା ଘରେ ବହୁତ କାମ କରୁ ଝିଅ ପିଲାଙ୍କୁ ଆଉ ପୁଅ ପିଲାମାନେ କହିବେ ଝିଅ ପିଲା ମାନଙ୍କୁ କିଛି କଷ୍ଟ ଲାଗୁନି ଆମେ ଯାଉଛୁ ବାହାରକୁ ନାହିଁ ସମସ୍ତଙ୍କ
ଆଜ୍ଞା ସମସ୍ତିଙ୍କ କାମରେ କଷ୍ଟ ଅଛି ଆମେ ଯଦି କହିବା ଆମକୁ କଷ୍ଟ ଲାଗୁଛି ତାଙ୍କୁ କଷ୍ଟ ଲାଗୁନି। କିନ୍ତୁ ସମସ୍ତେ ଖଟୁଛନ୍ତି ବାହାରେ। ସିଏ ହିଁ ଜାଣିଥିବେ କଷ୍ଟ କଣ ଆମେ ଘରେ ବସି ଆମର କଣ ଆମ ଖାଲି ରୋଷେଇବାସ କରିଦେଲୁ କି ଏଇଟା ସେଇଟା କରିଦେ ସରିଲା ଆମର କାମ। ସିଏ ଖରା ଯେତଳେ ଖଟିକି ଇଏ କରିକି ଆଜ୍ଞା।
ନିଜ ନିଜ କାମ କରିବାର ମାନେ ତାରିକାଟା ଅଲଗା। ଆଉ ସେମାନଙ୍କର ପରିଶ୍ରମକୁ ସେମାନେ କହିପାରିବେ ଆମେ କଣ ସେଇ ଜିନିଷଟା କହିପାରିବା କି? କହନ୍ତି ପରିଶ୍ରମ କର ପରିଶ୍ରମର ମୂଲ୍ୟ ଟା ନିଶ୍ଚିତ ନିଶ୍ଚିନ୍ତ ଭାବରେ ମିଳିବ ଆ ସେମତି ଥରେ ଗୋଟେ କଣ ହେଇଛି କି ନା ବତକ ଟେ ପାଣିିରେ ଭାସିକି ଯାଉଥିଲା ଗୋଟେ ଚଢେଇରେ ଛିଡା ହେଇଥିଲା। ଚଢେଇ ଟା ଉଡିବା ଜାଣିଛି କିନ୍ତୁ ପାଣିରେ ପହଁରା ଜାଣିନି ଗତ କଥାକୁ ଆସିକି କହିଲା ଆଉ ତୁ ଟିକି ଚଢ଼େଇ ଟେ ଆଉ ତୁ ଖାଲି ଉଡ଼ିବା ଜାଣିଛୁ ତୁ କଣ ପହଁରିବା ଜାଣିଛୁ? ସେ କହିଲା ହଁ ମୁଁ କାହିଁ ପହଁରି ପାରିବିନି ପାଣିରେ? କିନ୍ତୁ ପାଣିରେ ପହଁରିବାକୁ ଗଲା କିନ୍ତୁ ସେ ବୁଡିଗଲା ହେଲା ପହଁରି ପାରିଲାନି। ତାପରେ ଯୋଉଠୁ ପହଁରି ନ ପାଇଲା କଥାକୁ ଗର୍ବର ସହ କଲା କଲା ଦେଖିଲୁ ତୁ କେବଳ ପହଁରା ତୁ ଖାଲି ଡେଣା ଝାଡି ଉଡେଇ ପାରିବୁ କିନ୍ତୁ ପହଁରି ପାରିବୁ ନା ଆମେ ଉଡି ବି ପାରିବୁ ପହଁରି ପାରିବୁ ତାକୁ ସିଏ ଉଡିକି ପଳେଇଲା ମନ ଦୁଃଖରେ ଯାଇକି ତା ମାଆ କୁ କହିଲା କହିଲା ମା ଜଙ୍ଗଲରେ ଯେତେ ପକ୍ଷୀ ରହୁଛନ୍ତି ସମସ୍ତଙ୍କର ବହୁତ ଗର୍ବ ସେ କହିଲେ କାହା କଥା କହୁଛୁ? ଆ ନଈ କୂଳ ପାଖରେ ଗୋଟେ ବତକ ଅଛି ତାର ବହୁତ ଗର୍ବ ଆଉ ସିଏ କହୁଛି କି ତୁ ପହଁରା ଯୋଉ ତୁ ପହଁରା ଜାଣିନୁ। ଆଉ କିନ୍ତୁ ମୁଁ ଯଦି ପରି ଶ୍ରମ କରିବି ମୁଁ କଣ ପହଁରି ପାରିବିନି ସେ ମା କହିଲା ହଁ ଠିକ କଥା କହୁଛୁ। ତାପରେ ଗୋଟେ ଦିନ କଣ କଲା ନା ତା ମାଆ ତାକୁ କହିଲା ଠିକ୍ ଅଛି ଏବଂ ବଗ ମୋ ସାଙ୍ଗ ପାଖକୁ ଯିବା।
ଆ
ଆମେ ତାଙ୍କ ପାଖରେ ଆମେ ଶିଖିବା କେମିତି ପହଁରିବା? ସେ ସେଇଠୁ ବଗ ପାଖକୁ ତାପର ଦିନ ଗଲେ ମାଆ ଝିଅ। କହିଲେ ଆଉ ମୋ ଝିଅକୁ ଟିକେ ପହଁରା ଶିଖାଇ ଦେବି କହିଲେ ହଉ ମୁଁ ପହଁରା ଶିଖେଇ ଦେବି ତମେ କାଲିକି ଆସ।
ଆଜ୍ଞା।
ତା ପରଦିନକୁ ପୁଣି ଗଲା ତା ଝିଅକୁ ନେଇକି। ତ ସେ କଣ କହିଲି ନା ସେ ଚଢେଇକି ବଗ କଣ କଲା ପାଣି ଭିତରେ ବୁଳେଇକି ରଖିଲା। ଯେତେବେଳେ ପାଣିରେ ବୁଡେଇ ରଖିଛି ସେ ସେଠୁ ଅଣ ନିିଶ୍ଵାସ ହେଇ ହେଇଗଲା ଯେତେବେଳେ ବାହା କହିଲା ବଗ ମଉସା ତମେ ମତେ ପାଣି ଭିତରେ ଏମିତି ବୁଡେଇକି ରଖୁଛ। ଆଉ ମୁଁ କେତେ କଷ୍ଟରେ ନିଃଶ୍ୱାସ ବନ୍ଦ କରି ରହିଲି ମତେ ତ ଲାଗିଲା ମୋ ଜୀବନ ଏବେ ଛାଡିଯିବ ଆଉ। ସେଠୁ ହବ କଇଲା ଜାଣିଲୁ ତ ପାଣି ଭିତରେ, ଯେତେବେଳେ ପହଁରିବା ପାଣି ଭିତରେ ପସ୍ ଟି ଯେତେବେଳେ ନିଶ୍ୱାସ ଆମେ କେତେ ବନ୍ଦ କରିକି ରହିବା, କେତେ ସମୟ ରହିବା ସେର ଉଡ଼ିିବାଠାରୁ ବି ଏଇଟା ବହୁତ କଷ୍ଟ, ପହଁରିବା ଆଉ ସେ ଥିପାଇଁ, ତୁ ତ କହିଚୁ ନା ପରିଶ୍ରମ କହିଲେଖି ସିନା ତୁ ପହଁରା ଶିଖି ପାରିବୁ, ନହେଲେ କେମିତି ଶିଖିବୁ ସେ ସେଟୁ ଗଲା ତାପର ଦିନ ଗଲା, ସେଠୁ ପୁଣି ତା ପରଦିନ ଆସିଲା, ତାପରେ ଦିନ ତାକୁ କହିଲା ତୁ ଗୋଟେ ଆମ୍ବ ମୁଁ ର ଗୋଟେ ଜାଗାରେ ରଖିଚି ପାଣି ଭିତରେ ମୁଁ ତୁ ସେ ଆମ୍ବକୁ ଯିବୁ ପହଁରିକି ଆମ୍ବ ନେଇକି ଆସିବୁ। ସେ ସେଇଠୁ ପାଣି ଭିତରେ ପଶିଲା ଆସ୍ତେ ଆସ୍ତେ ଏମିତି ଡେଣା ବାଡ଼େଇ ବାଡ଼େଇ ପହଁରି ପହଁରି ପଉଣି ପଉଣି ପହଁରା ଟିକେ ଶିଖି ଯାଇଥିଲା ପହଁଣି ପହଁଣି ଯାଇ ଆମ୍ବ କଣ କଲା, ଆମ୍ବ ଟା ଆସିଲାନି ଘୋଷାଡ଼ି ଘୋଷାଡ଼ି କେତେ ସମୟ ପରେ ପାଣି ଭିତରେ ରହକି ସେ ଅଣ ନିିଶ୍ୱାସ ହେଇଗଲା। ଯେଣନ ଅଣନିଶ୍ୱାସୀ ହେଲା ଆଉଥରେ ଉପରକୁ ଉଠିଲା ତାପରେ ପୁଣି ନିଃଶ୍ୱାସ ନେଲା ସେ ସେତେବେଳେ ପୁ ସେଠୁ ଆମ୍ବଟିକୁ ଘୋଷାଡ଼ିକି ନେଇକି ଆଇିଲା, ଆଣିଲା ଆଣିକି ଦେଲା ବକୁୁ କଲା ଭଗବାନ ସାମୁ ଯେତେ କଷ୍ଟରେ ଆମ୍ବ ଆଣିଚି ସତକ ନା ମ ଜୀବନରେ ଏତେ କଷ୍ଟ ମୁଁ କେବେ କରିନଥିଲି, ହେନା ଏତେ ପରିଶ୍ରମ ମୁଁ କେବେ କରିନିି। ତେଣୁ କେମିତି, ନା, ଏ ବଗ ଯେଉଁ ଆମ୍ବଟା ବିଲୁ କଲୁ ଆସ ପିଲାମାନେ, ମୁଁ କେତେ ପରିଶ୍ରମ କରିକି ଆଣିଚି, କୁହନି ନା ପରେ ବା ମୁଁ ଅଠା ଲଗେଇ ଦେଇଥିଲି, ମୁଁ ଦେଖୁଥିଲି, ତୁ ଆଣିପାରୁଚୁ କି ନ ଆଣିପାରୁଚୁ। ତୁ ତବେ ଆଣି ପାରୁଛୁ ଆଉ ତୁ ଡେଣା କେତେ ଜୋରେ ବାଡ଼େଇକି ଆସିଲୁ। ସେଠ, ନା ତ ଉଡିବା ଠାରୁ ବି ପହଁରା ବହୁତ କଷ୍ଟ ତେଣୁ ପହଁରା ବା ଅଧିକ ଡେଣା ବଢ଼େଇବା ଦରକାର, ନା ତାମାନେ କଣ ମୁଁ ଶିଖିଗଲି ପହଁରା। ଶି କିଲା ନା ଏବେ ଯାଇ ବି ଶିଖିନୁ ଆହୁରି ଅଛି ପରୀକ୍ଷା ତୁ ଆହୁରି ଶିଖିବୁ। ପୁଣି ତା ପରଦିନ ଗଲା, ପୁଣି ସେମିତି ତାକୁ ଶିଖେଇଲା ଶିଖିଗଲା, ତାପରେ ଯେତ୍ ଉଁ, ଗୋଟେ ଦିନ ବତକ ସେମିତି ପହଁରୁଥାଏ, ଏଇ ଚଢ଼େଇଟେ ଗଲା ତା ଆଗରେ ପହଁରିଲା, ସେ ସେଠୁ ବତକ ଦେଖି ତାକୁ ଆସିଲ ସେକ ସେସ୍ ହେଇଗଲା, କଇଲା ଏ କେମିତି ପାଣି ଫ ବୁଡ଼ି ଯାଉଥିଲା ସେ କେମିତି ପହଁରା ଶିଖିଲା, ସେଇଠି ତାକୁ ଦେଖିକି ପଚାରିଲା ଯେ ତୁ କେମିତି ପହଁରା ଶିଖିଲୁ? ନା, ମୁଁ କଣ କହିଥିଲି ପରିଶ୍ରମ କଲେ ସବୁ କିିଛି ମିଳେ। ଆଉ, ମୁଁ ପରିଶ୍ରମ କଲି, ଆଉ ମୁଁ ପହଁରା ବି ଶିଖିଗଲି। ସେଠୁ ଏ ବତକର ଗର୍ବ ସବୁ ଭାଙ୍ଗିଗଲା, ସେ ଏଥିପାଇଁ କୁହନ୍ତି, ପରିଶ୍ରମ କର ଜୀବନରେ ପରିଶ୍ରମ କର ଫଳକୁ ଆଶା ରଖନା କିନ୍ତୁ ଫଳ ତ ନିଶ୍ଚିନ୍ତ କରିବା, ଆଉ ଏମ୍ତି ସବୁ କଥା।
ଆଜ୍ଞା ଆଜ୍ଞା। ପରିଶ୍ରମ ନକଲେ
କିଛି କିଛି ବି ମିଳିବନି, ଆମକୁ ଯେତେ ପରିଶ୍ରମ କରିବା ସେତେ ଆମେ ନିଜକୁ ନି ନିଜେ ପରଖି ହେଇପାରିବା, ନିଜେ ସବୁ ଜିନିଷ ଜାଣିପାରିବା ଗୋଟେ ଥରେ ଭୁଲ ହବ ଦୁଇଥର ଭୁଲ ହବ କଣ ସବୁବେଳେ ଭୁଲ ହବ କି ଆମେ ଭୁଲ ନ କଲେ ତାପରେ ମଣିଷ ମାତ୍ରକେ ଭୁଲ ହୁଏ, ଆଉ ଭୁଲ ନହେଲେ ତ ଆମେ ଠିକ୍ ଜାଣିପାରିବନି, କୋଉଟା ଭୁଲ ନଥିଲେ ଠିକ୍ କଣ ଜଣିପାରିବା, ଯେ ଏଇଟାରେ ଭୁଲର ମହତ୍ୱ କଣ ଠିକ୍ ର ମହତ୍ୱ କଣ? ଆଉ ଯଦି ଆମେ ସବୁବେଳେ ଠିକ୍ କରିବା ଆମେ ଭୁଲ୍ କୋଉଁଟା ଆମେ ଜାଣିପାରିବା କି? ପ୍ରତ୍ୟେକ ମଣିଷ ଭୁଲ କରନ୍ତି, ଆମେ କଣ ତମେ କଣ ମାନେ ସବୁ ପରିସ୍ତି ସଂସାରରେ ଯିଏ ବି ଅଛ ସମସ୍ତେ ଭୁଲ କରନ୍ତି, ଆମେ କହିପାରିବନି କି ଆମେ ଖାଲି ଠିକ କରୁଛେ।
ବୁଲେ ଦିନ ଠିକ ହବ ନା ନାଇଁ, ବୁଲେଇ ପୁଣି ଠିକ ହବ ସେ ଟମଡ ଆଜ୍ଞା।
ଆଉ ଆପଣ କଣ ଖାଇଚନ୍ତି?
ମୁଁ ଏବେ ଖାଇକି ଆସିଲି ଆଳୁ ପର୍ଟା ହେଇଥିଲା ଖାଇକି ଆସିଲି ଆଉ। ଆଉ, ଆଉ କଣ କୁହନ୍ତୁ?
ଆଉ ଏମିତି ଯୋଉ ଆଉ ଆପଣ ଆପଣଙ୍କ ସାଙ୍ଗେ କଥା ହେଇକି ଭଲ ଲାଗୁଛି। ଆଜ୍ଞା ନମସ୍କାର ଆଜ୍ଞା।
ରଖୁଚି ଆଁ
ଆଜ୍ଞା।